ହାଲୋ।
କଣ କରୁଚ?
ହଁ, ଏ ଶୋଇଚିଲୋ ଝିଅ। ଆଉ।
ଖାଇ ପିଇକିି ଶୋଇଲଣି।
ହଁ, ଆଜି ଟିକେ ଶୀଘ୍ର ଖାଇଦେଲି ତ ଆଉ। ଆଉ ଛୁଆ ଖାଇସାରିଲେ ମୁଁ ଖାଇଦେନି ଆଉ କଣ ପାଇଁ ଡେରି କରିବି। ଆଉ ଛୁଆ ତ ଝିଅ ହେରିକା ପଳେଇଛନ୍ତି ତ ମାର୍କେଟ ଆଉ। ପଳେଇଚନ୍ତି ଆନ୍ଦପୁରୁ ଯାଇଚନ୍ତି ଡ୍ରେସ ଆଣିବା ପାଇଁ। ଆଉ ପୁଅଟା ଘରେ ଅଛି। ଆଉ ମୁଁ ଖାଇଦେଲି ଆଉ। ଆଉ ଖାଇସାରିଲା ହୁଁ। ହଁ, ସବୁ କାର୍ ରେ ଯାଇଛନ୍ତି ଆଉ। ବୋହୂ, ଛୁଆ, ଲିପୁ, ନନା ସବୁ ଯାଇଛନ୍ତି।
ଆଜି ସବୁରି
ଆଉୁ ତୁ କ ହଁ। ପୁଅର ଦିଟା ଜୋତା ଆଣିବ ଆଉ ଝିଅ ତାର କଣ ଡ୍ରେସ ଆଣିବ। ଆଉ ରଜ ପାଇଁ ଆଉ ରଜ ଡ୍ରେସେ। ଆଉ ତମର କଣ କରୁଚ?
ଆମର ଏଇ ସଖାଳେ ରୋଷେଇ ସାରିଲି
ହଁ।
ରୋଷେଇ ସାରିଲି ଛୁଆ ମାନେ ସମସ୍ତେ ଖାଇଲେ ଆମର ଏଇ ଯୋଉ ପିଠା ପୁଠି ଆଜି କରା ହଉନି ଏଇ ନିମେଇ କରା ଯାଉଥିଲା ଆଉ ବେଲି ଦେଇକି ମୁଁ କହିଲି ଭାତ ଖାଇବି ଆଉ ସଇଲା ଆଉ ଆଠ ଦଶଟା ଥିଲା। ଏବେ ହେଇ ବେଲୁଛନ୍ତି ମୁଁ କହିଲି ମୁଁ ଯାଇ ଭାତ ଖାଇଦିଏ। ଭାତ ଖାଇସାରିଲି ହଁ କରାହେବ।
ଆରିସା ହଁ ଆଉ ଆଉ ଖାଇ ସାରିଲେଣି ସମସ୍ତେ
ହଁ, ସମସ୍ତେ ଖାଇସାରିଲେଣି। ସମସ୍ତେ ଖାଇସାରିଲେଣି ମୁଁ ଖାଲି ଥିଲି ଆଉ।
ଓହୋ।
ହଉ ତମେ ଆଜି କଣ ରୋଷେଇ କରିଥିଲ?
ଆଜି କୁନ୍ଦୁରି ଆଳୁ ମୁ ଆଜି ଆଉ କୁନ୍ଦୁରି ଆଳୁ, ପିଆଜ, ଭାଜିଥିଲି ଲେ ଝିଅ ଆଉ ପଣସ ମଜି ପକେଇକି ଆଉ। ଆଉ ପାଚିଲା ଆମ୍ବ, ବଡି ଭଜା, ଆଉ ଏମିତି ଖାଇଦେନୁ ପଖାଳ ଆଉ।
ଓହୋ କଣ ହେଇଥିଲା?
ଆଉ ସିଏ ତ ଯିବେ ବୋଲି ଡ୍ରେସ କିଣିବାକୁ ଝିଅ ବାହାରିଲା ତ ଆ ପୁଅ କହିଲା ବୋଉ ମୁଁ ପଖାଳ ଖାଇମି। ତା ପାଇଁ ମୁଁ ଭାଜିଦେଲି ଆଉ କଣ କରିବି ବଡ଼ି ଭଜା। ଆଉ ପାଚିଲା ଆମ୍ବ ଥିଲା କାଟି ଦେଇକି ଖାଇଲୁ ଆଉ ଆଉ କଣ କରିବା ପଖାଳ ଭାତକୁ
ହଁ ପଖାଳ ଭାତକୁ ସେତ ଭଲ।
ହୁଁ ଆଉ ଛାନିଆ ହେଇକି ସେଆ କରିଦେନଣି। କଲରା ଦିଟା ଅଛି ଆଉ ଭାଜିକି ଖାଇଥାନ୍ତି ଯେ ଆଉ ଖାଇବାକୁ ଆଉ ଇଛା ହେଲାନି କରିବାକୁ ତ ସେମିତି ଖାଇଦେଳୁ ଆଉ। ଆଉ ଆଉ ରଜରେ ତମର ତୋ ପୁଅ ଝିଅଙ୍କର ଡ୍ରେସ ଆଣିଲୁଣି?
ହଁ ସେଦିନ ଯାଇଥିଲି ଜାଜପୁରୁ ଧରିକି ଆସିଛି।
ହଁ।
ପୁଅର ଝିଅର ଆଉ ତା ମାମୁଁ ଘର ବି ଆଣିଛନ୍ତି ହଳେ।
ଓହୋ ଏଲେଗ ତ ଦୋକାନ ବହୁତ ଭିଡ ହବ ଆଉ ଯେତେ ରଜ ନିକଟ ହବ। ସେତେ ଭିଡ଼ ହବ।
ହଁ ଦୋକାନ ଭିଡ଼ ଯେତିକି ସେତିକି ଯେଉଁ ରାସ୍ତା ଭିଡ଼ ବି ସେତିକି। ହଁ।
ହଁ।
ରାସ୍ତା ବି ବହୁତ ଯାଏମେ
ହେବ ରାସ୍ତା ଆଉ ଯିବା ଆସିବା କରୁଛନ୍ତି। ବହୁତ ରଜ ନିକଟତ ହେଇଗଲା। ଆଉ ରସ ହବ ଆଉ। ରଜ ପାଇଁ ସବୁ ଗହଳ ଗହଳ ଚହଳ ବେଶୀ ଗାଁରେ ଯାହା ବଜାରରେ ବି ସେଇଆ ଲୋକ ଭିଡ।
ହୁଁ ଉ?
ଆଉ ତମର ବର୍ଷା ହେଇ
ହଁ ବର୍ଷା କାଲି ହେଇଥିଲା।
ହଁ।
ବର୍ଷା କାଲି ହାଇଥିଲା ଆଜି ପ୍ରବଳ ଖରା ହେଇଛି। ହଁ ଆଜି ପ୍ରବଳ ଖରା ହେଇଛି।
ହଁ ଗରମ ଭାରି ହଉଥିଲେ ଝିଅ ଆଉ ଆଉ କଣ କରିବି ଘରେ ବଶି ଶୋଇଛି ଫ୍ୟାନ୍ ତଳେ ଶୋଇଛି ଆଉ ଟିକେ-
ହଁ ହଁ ମୁଁ ଖାଇକି
ରଜରେ କୁଆଡେ ବୁଲି ଯାଉଛ ନା
ଏଇ ଦେଖା୍ହେଇ ପାଖ୍ ଗାଁ ରେ ହଉଛି ଭଲ ଦେଖା ଯିବୁ ଆଉ
ଭାବିଛୁ କଉ ବର୍ଷ ତ ଯାଉନା ଦେଖା ଏ ବର୍ଷ
ଆଉ ଏ ବର୍ଷ ଟିକେ ବୁଲି ଆସିବୁ ଯା ରଜ କରିକି। ରଜ କରିବୁ ଟିକେ ବୁଲାବୁଲି କରିବୁ ଟିକେ ଆନନ୍ଦ ହବ ମନ ଲାଗିବ। ଖୁସି ଲାଗିବ ଆଉ ବର୍ଷରେ ଥରେ ରଜ ଆସୁଛି ଆଉ ଟିକେ ବୁଲାବୁଲି କଲେ ଟିକେ ଆନନ୍ଦ ଲାଗେ ଆଉ ଛୁଆ ମାନଙ୍କର ତ ରଜ। ଆଉ ତଥାପି- ଟିକେ ବୁଲି ଆସିନେ ଟିକେ ଭଲ ଲାଗିବ। ମାନକୁ
ହଁ ପା।
ଆଉ ଦୋଳି ପକେଇଲେଣି ତମ ଗାଁ ରେ?
ନା ମୁଁ ଏଇ ଘର ପାଖରେ ଗୋଟେ ଦୋଳି ପଡେ କାଇଁ ଏ ବର୍ଷ ପଡିିନି ତ ପଡିବନି ବୋଧେଇ କଣ। କାଇଁ କିଛି ସଫା କରିନାହାନ୍ତି ମାସ୍
ହଁ ପିଲାମାନେ ପକେଇବେ ଦୋଳି ରଜରେ ଦୋଳିପ ନ ପକେଇବେ କି। ଆ ପ୍ ପକେଇବେ ଦୋଳି, ଆମ ଏପଟେ ତ କାହିଁ ଦୋଳି କେହି ପକେଇ ନାହାନ୍ତି। ଛୁଆଁ ଆଉ ରଜ ଅଁ ଆ ଦୋଳି ନ ପଡ଼ିଲେ ରଜ ଭଳିଆ ଲାଗିବ କି।
ପକେଇ ପକେଇବେ ନା ଆଉ। ଛୁଆ ଖେଳିବେ, ବଡ ଝିଅ ମାନେ ଖେଳିବେ, ଆଉ ନୂଆ ଡ୍ରେସେ ପିନ୍ଧ୍ ଧିବେ ପିଠା ପଣା ଖାଇକି ଦୋଳି ଖେଳିବେ ସେଇ ଯେ ରଦ। ରଜମଉଜ ଆଉ
ହଁ କାଲି କି ଯଦି ପକେଇବେ।
ହଁ ହଁ ପକେଇ ବେ ଯେ।
ଆଜି ସକାଳୁ ମୋ ପୁଅ କହିଲାଣି ଦୋଳି ଦୋଳି।
ହୁଁ, ଆ ତା ପାଇଁ ବାଡିରେ ଗୋଟେ ପକେଇ ଦେଲାନେଇ ତା ବାପା।
ହଁ ଆଜି ତା ବଡା ବାପାକୁ କହୁ ତା ବଡା ପା କହୁଥିଲା କହିଲା ବଡା ପା ଆଜି ଦୋଳି ପକେଇବ।
ହୁଁ।
ଦୋଳି ପକେଇବାକୁ ଏତେ ଭଲ ଯେଗା ନାହିଁ ତ ଏଠି।
ବାଡି ଛୋଟ ବାଡି ନା କଣ ଆଉ। ବାଡିରେ ଗଛ ଭଲ ଗଛ ଥିଲେ ବଡ ଗଛ ଥିଲେ ସେଇ ଡାଳରେ ମୋଟା ଡାଳ ଦେଖିକି ପକେଇଲେ ସେ ଖେଳିବେ।
ହଁ ପା।
ଆଉ ନହେଲେ କେମିତି ଦୋଳି ହବ? ତୋଟା ମାନଙ୍କରେ ଭଲ ଦୋଳି ପକାନ୍ତି, ଗାଁ ମୁଣ୍ଡରେ।
ଅଁ।
ହଁ ଭଲ ଦୋଳି ପଡେ ଗାଁ ମୁଣ୍ଡରେ ଉଁ।
ତମ ଘରେ ଆସିଲେ ନି ନା?
ନା ନା ଆସିନାହାନ୍ତି ଏ କାଲି ଆସିବେ ବୋଧେ ଆଉ। ଆମ ଛୁଆ ତ ବାହାରିଛନ୍ତି ଯିବାକୁ ମାମୁ ଘର। କହୁଛନ୍ତି ରଜରେ ଯିମୁ ପୁଅ ପଳେଇବ ସେଶ ରଜ ଦିନ ପୁଅ ପଳେଇବ ଭୁବନେଶ୍ୱର। ଆଉ ଝିଅ ପରୀକ୍ଷା ଅଛି ମଝି ରଜ ଦିନ। ଆଉ ସେଥିପାଇଁ ପହିଲି ରଜ ଦିନ କହୁଛନ୍ତି ମାମୁଁ ଘରକୁ ଯିମୁ ଆଉ ବୁଲି। ଆଉ ଆସିବେ ଆଉ। ତିନି ଦିନି ରଜ ଯଉଦିନ ହେଲେ ଆସିବ ଆଉ ଆମ ପୁଅ ଆସିବ। ଆଉ ତୋ ଶାଶୁ ର ଦେହ ଭଲ ଅଛି ନା?
ହଁ ଭଲ ଅଛି। ଆଉ ନୂଆ ବୋଉଟା ତ ବା ହଁ ଭଲ ଅଛନ୍ତି। ଆଉ ନୂଆ ବୋଉଟା ର ବାପ ଘର ଆଇଲେ ନା?
ହଁ ଆସିବେ ରଜରେ ଆସିବେ।
ହୁଁ ହୁଁ।
ରଜକୁ ଆସିବେ ଆସି ନଥିଲେ ତ।
ହଁ।
ଆତୁ ଆମର ସବୁ ଆଣି ରଡ଼ରେ ଯିବେ।
ହଁ ହଁ।
ଆଜି ପିଠା କରିଦଉଚ ଆଉ ପୁଣି କାଲିକି ପୁଣି କାକରା ପିଠା ହବ ଆଜି ଆରିଷା ପିଠା କାଲିକି କାକର ପିଠା। ମୁଁ ଏବର୍ଷ ଆ ଆରିଷା ପିଠା ଆଉ କରିପାରିବି ନାହିଁ।
ସବୁ ଦେଇଦେବେ।
ଆଜି ଆ ରଜ କରିବେ ର
ହଁ।
ଭଲ। ମୁଁ ତ ସେମିତି ଦେଖିଆ କାଲିକି ଦିଟା ପିଠା କରିବି। କରିକି ଦେମି ଆଉ ଆରିସା ପିଠା ଏ ବର୍ଷ କରିପାରିବି ନାଇଁ। ମିଠା କଦଳୀ ଆଉ ଏମିତି କାକରା ଦିଟା ଛାଣିବି ସୁଜି କାକରା କାଲିକି ଦେଇଦମି ଆଉ। ଆଉ ବାନ୍ଦଗୋଡା ତ ଦେଇଦେନି ଆଉ ମୁ ସାନ ଦେଇ ଘରକୁ ଦେଇଦେନି ପଇସା ଦେଇଦେନି ସେ ମିଠା, କଦଳୀ ଏମିତି କିଣିକି ନେଇଗଲେ। ପଣସ ଆମ୍ବ, ପଣସ, ମିଠା, କଦଳୀ ଏମିତି ଆଉ ଯାହା ଜିନଷ ସବୁ ଦେନି ବଡ଼ି ବାଇଗଣ, ମୁଗ, ବାଦାମ୍ବ ସବୁ କଥା ଦେଇଚି ଦେଲି। ଆଉ ତାଙ୍କୁ ଟଙ୍କା ଆଉ। ତାଙ୍କର ଶାଢ଼ୀ କିଣିବେ ପିଠା ପଣା କରି ଖାଇବେ। ଆଉ
ହଉ ତମେ ରୁହ ଆଉ କେତେବେଳେ ଫୋନ କରିବ କଥା ହେବା। ଆଉ ରୁହ ତମେ ଏବେ ଆଁ?
ହଁ।
ମୁଁ ଯାଏ କଣ କରେ।